ହଁ କେମିତି ଅଛ‌?
ଭଲ ଅଛି ବନ୍ଧୁ ଆପଣ କେମିତି ଅଛନ୍ତି?
ହଁ ହଁ ସେଇ ସବୁ ସେ ଜଗନ୍ନାଥଙ୍କ କୃପା କଣ କରିବା ମା ତାରିଣୀଙ୍କ କୃପା ସବୁ ବଢ଼ିଆ ଚାଲିଚି।
ସବୁ ଭଲ ଚାଲିଚି ତ ପୁରା ଭଲ ଅଛି ଆପଣଙ୍କର
ହଁ ହଁ ହଁ ବହୁତ ବଢିଆ ବହୁତ ବଢିଆ ଆଉ କଣ କରୁଥିଲ?
ମୁଁ କିଛି ନାହିଁ ଟିକେ ଛାତକୁ ଆସି ଟିକେ ଖୋଲା ପବନ ଖାଉଥିଲି ଆଉ।
ବାସ୍ ବାସ୍ ବାସ୍ ତମର ତ ମାନେ ଅ ଞ୍ଚଳ ହିଁ ତମର ସେଇଥିପାଇଁ ପ୍ରସିଦ୍ଧ ଥଣ୍ଡା ଅଞ୍ଚଳ ପୁରା ମାନେ ବର୍ଷା ପାଗକୁ ଯୋଉ ବଢିଆ ଲାଗେ ତୁମ ଅଞ୍ଚଳଟି ମୁଁ ଯାଇଥିଲି ଗଲା ଚାରି ମାସ ତଳେ ଯାଇଥିଲି ବୋଧେ ମୁଁ ଫେବୃଆାରୀ ମାସରେ ଯାଇଥିଲି ଓ ଏତେ ମନଲୋଭ କାର ଲାଗିଥିଲା ମତେ ଅଞ୍ଚଳଟି ମେ ଲାଗିଥିଲା ଘର ଟେ ତୋଳି କି ସେଠି ରହିଯିବି ପରା
ଆଉ ରହିଲନି କାହିଁକି ତାହେଲେ ତ
କଣ କରିବା ଆମର ଏପଟେ ବି ପାରିବାରିକ ଯୁ ରହୁଛି ନା କଣ କର ଆମେ ତ ଗରମ ଅଞ୍ଚଳ ର ଲୋକ ଆମ
କେବେ ଆସନ୍ତୁ କେବେ ଆସିଲେ ଆମ ନାଇଁଁ କେବେ ଆସନ୍ତୁ ଆମକୁ କହିଲ ଆପଣଙ୍କୁ ମାସ ମାସ ଆମେ ରଖିଦବୁ କିଛି ପ୍ରୋବ୍ଲେମ ନାହିଁ ଆମର
ହଁ ହଁ ନାଇଁ ନାଇଁ ସେଥିକି ତ ମୁଁ ଜାଣିଛି ଆପଣଙ୍କର ହୃଦୟ ବହୁତ ବଡ ମୁଁ ସେଥିକି ଜାଣିଛି ସେଟା ବହୁତ ଲୋକଙ୍କର ମଧ୍ୟ ବାସ କରନ୍ତି ମୁଁ ଏତିକି ମଧ୍ୟ ଜାଣିଛି ନିହାତି ଭାବେ ସେ ସେଇଠାରେ ତ କିଛି ଦ୍ୱଇମତ ନାହିଁ ହଁ ହଁ ହଁ। ନାଇଁ ନାଇଁ ସେଇଟା ତ ମୁଁ ଜାଣିଛି ଯେ କିଛି ଅସୁବିଧା ନାଇଁ। ହଉ ଯିବା ଯିବା ଏ ଏଇଥର ଆମର ବର୍ଷା ପାଗରେ ଆମେ ଆ ମାନେ କିଛିଟା ପ୍ଲାନିଂ କରିଛୁ ଯେ ଯିବୁ ଆପଣଙ୍କ ପାଖକୁ ନିହାତି ଭାବରେ ଆମେ ଯାଇକି ବୁଲିବୁ
ଆମ ଆପଣ ଆମକୁ କହିବେ ଆପଣ ରହିବା ଖାଇବା ପିଇବା ସବୁ ଦାୟୀତ୍ୱ ହେଉଛି ଆମର ଠିକ୍ ଅଛି। ସବୁ କାମ ଆପଣଙ୍କ କରାହେବ ହଁ ବୁଲିବା ରହିବା ଖାଇବା ଥଣ୍ଡା ପବନ ସବୁ କିଛି ଅ
କଣ କେମିତି ଆପଣଙ୍କ ଅଞ୍ଚଳରେ ମାନେ କଣ ଖାଇବାଟା ଯେଉଁ କହିଲେ ମତେ ଖାଇବା ପ୍ରତି ମୁଁ ଟିକେ ଅଧିକ ରୁଚି ଚି ରଖେ ତ କଣ ଖାଇବା ମାନେ ଭଲ ଟିକିଏ ମିଳେ ଏ ଯେଉଁ ଗୁଲୁଗୁଲାଟି ମୁଁ ଆପଣଙ୍କର ଅଞ୍ଚଳରେ ଯାଇଥିଲି ଯୋଉ ଗୁଲୁଗୁଲାରେ ଯୋଉ ଆମର ଏଇ ଯୋଉ ପାନ ମଧୁରୀ ପଡିିକି ଯଉ ଗୁଲୁଗୁଲାଟି ହେଇ ଥିଲା ବହୁତ ମାନେ ମତେ ବହୁତ ବଢିଆ ଲାଗିଥିଲା ସେଇଟା ଗୋଟେ ହିଁ ମୁଁ ଜାଣି ପାରିଲି ଆଉ କଣ ଅଛି କି ଆପଣଙ୍କ ଅଞ୍ଚଳରେ ଖାଇବା? ନା ନା ନା ଝିଲାପି ଟା ଖାଇବାକୁ ଆଉ ମିଳିଲାନି କଣ କରିବା?
ସେ ଜିଲାପି ଖାଇବେ ଯୋଉ ମଜା ଲାଗିବ ହୁଁ ହୁଁ ଆଉ ଆପଣ କୁହନ୍ତୁନି ସେଇଟା।
ଓହୋ ହୋ ହୋ ହୋ ଆ ଖାଇପାରିଲୁନୁ ବନ୍ଧୁ କଣ କରିବା ତୁମେ ଏ
ଥିଲା ଆପଣ ଗୁଲୁଗୁଲା ସହିତ ଜିଲାପି ଖୁଆଇବି ଛାଡ଼ିବି ଠିକ୍ ଅଛି।
ହଁ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ ଏଇଟା ଆପଣଙ୍କ ତରଫରୁ ମତେ
ଠିକ୍ ଅଛି ଠିକ୍ ଅଛି ଆଉ ଆପଣ ବେଶୀ କୁ ଖାଆନ୍ତି?
ଦେଶୀ କୁକୁଡ଼ା ବହୁତ ମତେ
ଅ ଆ ଝୋଳ ଯେଉ ଲାଗେ ନା ଆପଣ ତ ଖାଇଥିବେ ଆଉ
ଥିଲେ ମାନେ ଯୋଉ ଆମର ଯ ଚରା ଇଏ ରୁହନ୍ତି ଆମର କଣ ଆମେ ଯୋଉ ଏଇ ଯୋଉ ସହରୀ ଅ ଞ୍ଚଳର ଲୋକ ନା ଆମର ଏଠି କଣ ସେ କୁଣ୍ଡା, ପାଣି ଏ ଗୁଡା ସବୁ ସବୁ ଖାଇକି ସବୁ ବଢୁଛନ୍ତି ସେଇ ଆମର କୁକୁଡା ହଉ କିମ୍ବା ଆମର ଏଇ ଯୋଉ ଛେଳି ହଉ।
ଆପଣ ସେଠି ଆପଣଙ୍କ ସହର ଆପଣଙ୍କ ଆପଣଙ୍କ ସହର ଅଞ୍ଚଳରେ ଅଛି ମାନେ ଦେଶୀ କୁକୁଡା ମିଳେ?
ହଁ ହଁ ମିଳେ ନା ମିଳେ କିନ୍ତୁ ଟିକେ ଅଧିକ ଅ ହଁ ହଁ ଜି ଠିକ କହିଲେ ଏକଦମ ଠିକ କହିଲେ ଯାହାହେଲେ ବି ଗାଁ ର ଦେଶୀ କୁକୁଡାଟା ଅଲଗା ହିଁ ଲାଗିବ ନା। ଜଙ୍ଗଲରେ ବୁଲିକି ଖାଇଥିବ ସିଏ କେଞ୍ଚୁଆ ଖାଇଥିବ ଆମର ପୋକ ଜୋକ ଖାଇଥିବ ବିଭିନ୍ନ ପ୍ରକା
ପଦ ହେଲା ଆପଣଙ୍କ ସେଇଆ ସେଇଆ ଆପଣଙ୍କ ଅଞ୍ଚଳରେ କଣ କଣ ଖାଆନ୍ତି ସେମାନେ
ଏ ଏ ଆମର ଘର ଆମର ଅଞ୍ଚଳରେ ତ ଏତେ ଜଙ୍ଗଲ ପାହାଡ଼ ପର୍ବତ ତ ନାହିଁ ଆମ ଅଞ୍ଚଳରେ ତ ଆମେ କଣ କରୁ ନା ଘରେ ରଖିକି ସେ ଯଉ ଗୁହାଳ ରେ ହିଁ ଯାହା ଆମେ କିଛି ସେ କୁଣ୍ଡା ଫୁଣ୍ଡା ଦଉ ସେଇଟାରେ ହିଁ ତାଙ୍କ ଖାଆନ୍ତି ପତ୍ର ଫତ୍ର ଏଗୁଡା ଖାଆନ୍ତି। ଛେଳି ଗୁଡା ଆଉ ଏଇ ଛୋଟ ଛୋଟ ହଁ ହଁ ଏଇ ଚାଉଳ ଫାଉଳ ଏଇଗୁଡା ହିଁ ଖୁଣ୍ଟି ଖୁଣ୍ଟି ଖାଆନ୍ତି କୁ
ସେଥିପାଇଁ ଟିକେ ସ୍ୱାଦୁ ଆସୁନଥିବ ଆଉ।
ହଁ ନିହାତି ସ୍ଵାଦ ତ ଅଲଗା କଥା
ଏବେ ଆପଣ ହଁ ହଁ କୁହନ୍ତୁ।
ହଁ ତାଙ୍କର ଏ ଯୋଉ ରୋଗ ପ୍ରତିରୋଧକ ଶକ୍ତି ଟା ବି ମଧ୍ୟ ତାଙ୍କର ବୃ ଧି ପାଉନି ମାନେ ବହୁତ ତାଙ୍କେ ଦିନ ମୁଁ ଦେଖୁଚି କିଛି ବି ଛୋଟ ରୋ ଗ ହେଲା ମାନେ ତାଙ୍କୁ ମାନେ ଯ ଯଥାଶୀଘ୍ର ତାଙ୍କୁ ଆକ୍ରାନ୍ତ କରିଦଉଛି। ତ ନିହାତି ଭାବେ ମାନେ ବହୁତ ସମସ୍ୟା ଉପୁଜୁଛି ଆଉ ବାରମ୍ବାର ଆମର ସେ ପଚୁ ପଶୁ ଚିକିତ୍ସାଳୟକୁ ବାରମ୍ବାର ନେଇକି ଯିବାକୁ ପଡ଼ୁଚି। ଆମର ସେ ଗୋଟେ ଆମର ସେ ଜ ମେ ଇନ୍ଧନ ଇନ୍ଧନ ଚାଳିତ ଜ ଜାନ ତ ନାହିଁ ଆମର ଗୋଟେ ଜନ୍ତ ଚ୍ର ଚାଳିତ ଯାନ ଅଛି ସେଇଟାରେ ଆମେ ବାରମ୍ବାର ତାକୁ ନେଇକି ଯାଉଚୁ ତାକୁ।
ନେଇକି ଗଲେ ବି ଠିକ କିଛି ଠିକ ହଉନି ତାଙ୍କେ ତାଙ୍କେ ଠିକ ହଉନାହାନ୍ତି।
ପୁଣି ସେଇ ଅବସ୍
ଠିକ ହେଲେ ଆପଣ ତାଙ୍କୁ ମାରି ଖାଇ ଖାଇଦଉଛନ୍ତି ସେୟା।
ସେଇଭଳିଆ ସେଇଭଳିଆ ସେଇଭଳିଆ
ଆପଣ ଯାହାକୁ ଆପଣ ଯାହାକୁ ପୋଷୁଛନ୍ତି ତାକୁ ହିଁ ଖାଉଛନ୍ତି କି?
ନା ନା ନା ନା ଆମେ ଆମେ ତାକୁ ପୋଷିକି ରଖୁଛୁ ଏ ଏଇ ଯୋଉ କଥା କହିଲେ ଇଟା ଆର ବେପାର କଥା କହୁ
ଓ ବେପାର କଥା କହୁଛନ୍ତି କି ମୁଁ ସେୟା ଭାବୁଥିଲି ଆଉ ପୋଶୁଛନ୍ତି ଖାଉ ଚନ୍ତି କେମତି ସେଗା ଗ ହେଲେ ଭଲ ଲାଗିବନି ନା।
ସେଇ ସେଇ ସବୁ ପାପ ତ ଆମେ କରୁନୁ ବିଲକୁଲ ବି କଣ କରିବା ପେଟ ପୋଷଣ ପାଇଁ ଏଇ ଯୋଉ ବେପାରଟାରେ ବି ଟିକେ ବେପାର ତ ନାହିଁ ଏ ଛୋଟ ଟ ମୋଟୋ ଟିକେ କଣ କଣ ବି ଟିକେ ଚାଲିଛି ଆଉ ହଁ ହଁ ହଁ ଠିକ ଖାଇଲେ। ଏକଦମ୍ ଏକଦମ୍।
ଏ ଆପଣ ଆସନ୍ତୁ ଆମ ଅଞ୍ଚଳକୁ ହଁ ହଁ କୁହନ୍ତୁ।
ହଁ ମୁଁ କଣ କହୁଥିଲି କି ଏଇ ଯୋଉ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ତାଙ୍କର ବୃଦ୍ଧି ପାଉନି ତା ତତ୍ ସହିତ କଣ ହଉଚି ସେମାନଙ୍କର ମାନେ ଯୋଉ ଲୋକମାନେ ତାଙ୍କୁ କିଣିକି ନଉଛନ୍ତି ଖାଇବା ପାଇଁ ସେମାନଙ୍କର ବାରମ୍ବାର ମାନଙ୍କରେ ମାନେ କମ୍ପ୍ଲେନ୍ କରିଥାଉଛନ୍ତି ଯେ ଏ ଆଜ୍ଞା ଏତେ ସ୍ଵାଦ ଆସୁନି। କଣ କରିବା ଟିକେ ଦେଶୀ କୁକୁଡ଼ା କି କଣ ଟିକେ ଦେଶୀ ଛେଳି
ଆପଣ ଆପଣ ଯଦି ବେ ଶୁଣୁନାହାନ୍ତି ଆପଣ ବେପାର କରୁଛ ବେପ୍ ପର ଯଦି କହୁଚନ୍ତି ଆପଣଙ୍କୁ ଆମେ ଦେବୁ। ଆପଣ ସିଆଡେ ଆଉ ଥରେ ବେପାର କରିବେ କେମିତି କେମିତି ହବ ଏଇଟା ଯୋଜନା ଟା। କଣ କହୁଛନ୍ତି ଏ ଯ ତ ଭଲ ହବନି ସେଇଆ ସେଆ ଆପଣ ଆପଣ ଯଦି ସିଆଡ କୁକୁଡ଼ା ଯଦି ଭଲସେ ରହୁନାହାନ୍ତି କିଛି ହଉନାହାନ୍ତି ତାହେଲେ ଆପଣ କୁକୁଡ଼ା ଆମଠୁ ନେଇଯିବେ। ଆମେ ଆପଣଙ୍କୁ ଦେବୁ ଆପଣ ସେଆଡେ ଦେବେ ଠିକ ଅଛି।
ସି ଆମର ଏଠି ଟିକେ ଗରମ ଅଞ୍ଚଳ ତ ଆପଣଙ୍କୁ କଣ ଲାଗୁଛି ଆପଣଙ୍କର ଥଣ୍ଡା ଅଞ୍ଚଳର ଲୋକ କୁକୁଡ଼ା ଛେଳି ଆସିକି ଏଠି ବସବାସ କରିପାରିବେ ତ।
ମାନେ ସବୁ କିଛି କରିପାରିବେ ତାଙ୍କେ ହଁ ସେ କୁକୁଡ଼ା ଥଣ୍ଡା ଗରମ ସବୁ କିଛି ତାଙ୍କର ବର୍ଷା ସବୁକ ସହିଯିବେ। ତାଙ୍କ ସବୁ ବଳବାନ ମାନେ ବୁଝିପାରୁଛନ୍ତି ମୋ କଥା ମୁଁ କଣ କହୁଛନ୍ତି ଆମ କୁକୁଡା ମାନେ ଯେମିତି ଦେଶୀ ପିଲାମାନେ କେତି ଯେମିତି ଥାନ୍ତିନିକି ସେମିତି ଦେଶୀ କୁକୁଡ଼ା ସେତି ସେମିତି ଥାନ୍ତି ଆମର ସେମିତି। ତାଙ୍କେ ଯୋଉ ପରିସ୍ଥିତିରେ ତାଙ୍କେ ରହିଯିବେ ତ ଆପଣ ଯଦି ଆମର କୁକୁଲା ନେଇ ଗଲେ ଠିକ ଅଛି ଆପଣ ଯଦ ବିକିବେ ତ ଆମକୁ ବି କିଛି ପ ମିଳିବ ଆପଣଙ୍କୁ ମିଳିବ ଦିଇ ଜଣ ଫାଇଦା।
ହାଁ ହାଁ ହାଁ।
କଣ କହୁଚନ୍ତି ଆପଣ।
ନାଇଁ ନାଇଁ ଠିକ୍ ଠିକ୍ ସେମିତି ହିଁ କରିବା ଆମେ ଏଇଥରଠୁ ଏଇ ଯୋଉ ଏଇଥର ତ ଖରା ଦିନ ଟା ପଳେଇଲାଣି ଆମର ପରବର୍ତ୍ତୀ ଖରାପ ଦିନ ଠାରୁ ଏଇ ଜିନିଷଟି ଆମେ କରିବା ଆଉ।
ଆପଣଙ୍କ ନା କୁକୁଡ଼ା ଭଲ ଲାଗେନି କୁକୁଡ଼ା ହିଁ ଦରକାର ନା ଛେଳି ଫେଳି ବି ଆପଣଙ୍କୁ ଦରକାର
ନାଇଁ ନାଇଁ ଛେଳି ବି ଚଳିବ ହଁ ହଁ ଛେଳି ବି ଚରିବ ଆମର ଆପଣଙ୍କ ଅଞ୍ଚଳର ସେଇ ଯୋଉ ଛେଳିଟାକୁ କୁହନ୍ତି ନା ମାନେ ଚରା ଖାସି ବୋଲି କୁହନ୍ତି କାରଣ ସେମାନେ ବନ ପାହାଡ ଜଙ୍ଗଲରେ ଚରି ଚରି ଚରି ଚରି ତାଙ୍କର ଦେହଟା ମଧ୍ୟ ସେତିକି ଶକ୍ତିଶାଳୀ ଏବଂ ବହୁତ ମାନେ ସ୍ଵାଦ ବି ହେଇଥାଏ ଯେ ଲୋକମାନେ ଖାଇଲେ ବି ପସନ୍ଦ କରନ୍ତି ଆମର ଏପଟେ କଣ କୁଣ୍ଡା ସେଇ ସବୁ ଯାହା ପତ୍ର ପତ୍ର ଟିକେ
ଆପଣ କହୁଚି ଆପଣଙ୍କ ସହର ଲୋକମାନେ ଯ ଆମ ଛେଳି ଗୁଡା ଖାଇଦେବେ ନା ଆଉ ଭୁଲି ପାରିବେନି ଆପଣ କହିବେ ଆମ ସେଇଟା ହ ଦରକାର ବୁଝିପାରୁଚନ୍ତି ମୁଁ କଣ କହୁଚି ତ ଆପଣ ଏଇ ଜିନିଷ ଟା କରନ୍ତୁ। ହଁ ଆପଣ ଏଇ ଜିନିଷ ଟା କରନ୍ତୁ ଆମଠୁ ନିଅନ୍ତୁ ଆଉ ଆପଣ ସହରରେ ସା କରନ୍ତୁ ଆପଣଙ୍କ ବହୁତ ଫାଇଦା ହବ
ଠିକ୍ ଠିକ୍ ଠିକ୍ ଆପଣ ତ ମାନେ ଆପଣଙ୍କ ଅଞ୍ଚଳ ତ ବହୁତ ପ୍ରସିଦ୍ଧି ଲାଭ କରିଚି ଏଇ ସବୁ ଆମର ପାଟେଣୀ ଖାସି ହେଉ କିମ୍ବା ଆମର ଦେଶୀ କୁକୁଡ଼ା ବନରାଜ କୁକୁଡ଼ା ହେଉ ବିଭିନ୍ନ ପ୍ରକାର ଯଉଁ କୁକୁଡ଼ାର ପ୍ରକାର ଭେଦ ରହିଚି ସେଇସବୁରେ ଆପଣଙ୍କର ଜାଗାଟି ପ୍ରସିଦ୍ଧି ଲାଭ କରିଚି ନିହାତି ଭାବରେ ଆପଣଙ୍କର ବହୁତ କିଛି ହଁ କୁହନ୍ତୁ କୁହନ୍ତୁ।
ମାନେ ସେମିତି ନାଇଁ ଏମିତି ନିରାମିଷି ନା ଆମର ଯେମିତି କିି ନିରାମିଷ ଜିନିଷ ଏମିତି ଥାଏ ନା କି ପରିବା ପତ୍ର ବି ନାଇଁକି ଆମର ସେଟି ଭଲ ମିଳେ। ଏ ସହରରେ କଣ ସହରରେ କଣ ହୁଏ ସେ ଯୋଉ ପକେଇ ଦିଅନ୍ତିନି କୀଟନାଶକ ସେଇ ଯାକ ସେଇ ଯାକ ଭଲ ନୁହେଁ ହଁ ସେ ଯାକ ଭଲ ନୁହେଁ। କିନ୍ତୁ ଆମ ଇଆଡେ କିଛି ନାହିଁ ଆମର ପୁରା ଗଛ ସାର ଫାର କିଛି ଦିଆ ହଏନା ଆମର
ଆଚ୍ଛା ଆଚ୍ଛା ଆଚ୍ଛା ହଁ ଠିକ୍ କହିଚନ୍ତି ଆମର ଆପଣ ବିଶ୍ବାସ କରିବେନି ଆମର ଏଇପଟର ଡା କ୍ତର ମାନ କୁହନ୍ତି ଯେ ଯେକୌଣସି ଫଳ କିମ୍ବା ପନିପରିବା ତମେ କିଣିକି ଆଣୁଚ ଲୁଣ ପାଣିରେ କିମ୍ବା ହଳଦୀ ପାଣିରେ ପନ୍ଦର ମିନିଟ ଯାଏ ବତୁରେଇକି ରଖ ତାପରେ ସେଇଟାକୁ ସେବନ କର। ମାନେ ତାଙ୍କେ ଜାଣି ଦେଇଚନ୍ତି ଯେ ଏତେ ମାତ୍ରାରେ କୀଟନାଶକ ପ୍ରୟୋଗ ହଉଚି।
ସେୟା ସେୟା ସହର ଅଞ୍ଚଳ ସେୟା କିନ୍ତୁ ଆମ ଇଆଡେ ସେମିତି ନୁହେଁ ଆମ ଆଡେ ସବୁ ଜିନିଷ ସେମିତି ଆସି ଆମର କିଛି ମିଳେନି ଏମିତି କୀଟନାଶକ ଆମ କୁକୁଡା ହଉ ଆମର ଛେଳି ହଉ ସବୁ ଜିନିଷ ଆମର ଦେସି ଦେଖୁଥିବେ ଦେଖିଥିବେ ଆପଣ ସହର ଲୋକମାନେ ମାନେ ବହୁତ ରୋଗରେ ପୀଡିତ ହୁଅନ୍ତି କିନ୍ତୁ ଗ୍ରାମ ଲୋକମାନେ ଏ ତ ପୀଡିତ ହୁଅନ୍ତିନି।
ହୁଅନ୍ତିନି ହଁ ଆଉ ଯଦି ବି ଯଦି ବି ହୁଅନ୍ତି ତାହେଲେ ବହୁତ ଶୀଘ୍ର ସେମାନେ ମାନେ ସେ ରୋଗରୁ ମୁକୁଳି ମୁକୁଳି ଯାଆନ୍ତି ମଧ୍ୟ।
କି ଔଷଧ ବି ଖାଆନ୍ତିନି ଏତେ କିଛି କରନ୍ତିନି କିନ୍ତୁ ମୁକୁଳି ଯାଆନ୍ତି। କିନ୍ତୁ ସହରରେ କଣ ଖାଉଥିବେ ତାଙ୍କ ଦେହ ଖରାପ ହଉଥିବ ସେମିତି ତ
ହଁ ହଁ ହଁ।
ଗାଁ ଭଲ ଲାଗେ ଆ ମମ ମଙ୍କୁ ଆପଣ କଣ ମାନେ ଗାଁ ଭଲ ଲାଗେ କି ନାଇଁ ଆପଣଙ୍କୁ।
ବିଲକୁଲ ବିଲକୁଲ ମାନେ ମୋର ତ ବହୁତ ମନପସନ୍ଦ ଅଛି ଯେ ମୁଁ ମୋ ମାନେ ଆମର ଆମର ରାବଣଙ୍କର ଭାଉଜ ଯିଏ ହେବେ ସ୍ତ୍ରୀ ବି ମୋର ସି କହୁଥିଲେ ଯେ ଏଇ ଟିକେ ପିଲାମାନେ ପାଠ ପଢା ପଢି ଟିକେ ଦଶମ ଫସମ ମୁଁ ସରିଗଲେ ନା ଆମେ ଟିକେ ଯାଇକି ଏ ଗାଁ ଗଣ୍ଡାରେ ହିଁ କୋଉଠି ଗୋଟେ ଜାଗା ଖଣ୍ଡିଏ କିଣିକି ଦି ବଖରା ଘରଟି କରିକି ରହିବୁ। ଯାହା କିଛି ଉପାର୍ଜନ ହେବ ସେତିକରେ ଜୀବନଯାପନ କରିବୁ ଏମିତି ଭାବିଛୁ।
ସେଆ ମୁଁ ଚାହୁଁଛି ଆପଣ ଗୋଟେ କାମ କରନ୍ତୁ ଯଦି ଆମ ଗାଁ ଆପଣଙ୍କୁ ଭଲ ଲାଗିବ ଠିକ ଅଛି ଆପଣ ଆମକୁ ଯଦି ଆଗୁରୁ କହିଦେବେ ଆପଣଙ୍କ ପାଇଁ କିଛି ଜାଗା ସ ଆମେ ବ୍ୟବସ୍ଥା କରିଦେଇଥିବ।
କରିବା କରିବା ଆଉ କରିବା ବନ୍ଧୁ ନିହାତି ଭାବେ ସିଏ ଗୋଟେ ବହୁତ ବଡ ମାନେ ଆୟୋଜନ ହବ ସିଏ ବହୁତ ବଡ ଗୋଟେ ହବ ନିହାତି ଭାବେ ସେଇ ବିଷୟରେ ତ ଆମେ ନିହାତି ଭାବେ ଆଉ ଦିନେ ହଁ ହଁ ହଁ ତାର ଭାବେ ଆମେ ଗୋଟେ ଆଲୋଚନା କରିବା କେମିତି କଣ କଲେ ହବ।? ଆଉ ଯେହେତୁ ଆପଣଙ୍କ ଅଞ୍ଚଳକୁ ମୁଁ ମୋର ଏଇଠିର ବ୍ୟବସାୟ ବାଡ଼ି ସବୁ ଚା ଛାଡ଼ିକି ଯିବି ସେଠି ବି ତ କିଛି ମତେ ମିଳିବା ଦରକାର ନା ଆଉ।
ନା ଆରେ ଆପଣଙ୍କୁ କହୁଛି ନା ପୁରା ମିଳିବ। ସେଇଟା ମୋ ଉପରେ ଛାଡି ଦିଅନ୍ତୁ ଠିକ ଅଛି ଉପରଯେପର ସବୁ। ମିଳିଯିବ ଆପଣ ଖାଲି ବ୍ୟବସାୟଟା ଭଲ କରନ୍ତୁ। ହେଲା ଆପଣ ସବୁ କିଛି ମିଳିଯିବ। ଆପଣ ଆପଣ କଣ ଆପଣ ଶୁଣନ୍ତୁ।
ଆଉ ଆପଣ।
ଆରେ କୋଉରା ଆପଣ ଫାଷ୍ଟ କୁ କୁକୁଡ଼ା ଟୁ ଆରମ୍ଭ କରିକି ଛେଳି ନେବେ ଯଦି ହେଲା କଲେ। ପନିପୁରିବା ଆପଣ ନେଇକିଯାଇପାରିବେ ଗାଁରୁ।
ଆଚ୍ଛା ଆଚ୍ଛା ଆଛା ଆଚ୍ଛା କୋଉ କୋଉ କୋଉ ମାନେ କେମିତି ଆମେ ଏଇଟାକୁ ମାନେ ମାନେ ଇଏ କରିବା କାରଣ ଦେଖିବାକୁ ଗଲେ ଆପଣଙ୍କ ଅଞ୍ଚଳଠୁ ଆମ ଅଞ୍ଚଳ ତିନିଶହ କିଲୋମିଟର ଦୂର ହେଇଯାଉଛି। ତ କେମିତି କଣ ନେବା ଏଇଟା ମତେ ବହୁତ ସମସ୍ୟା ଲାଗୁଛି।
କି ଗାଡି ଫାଡି କିଛି ନା କିଛି ନା ଆମର ଗାଡି ଫାଡି ବି ଯାଏ। ହଁ ବସ୍ ହଉ କି ନହେଲେ ଗାଡି ଫାଡି ଆମର ଗାଡି ଫାଡି ଦେବେ ଆମେ ପଠେଇ ପାରିବୁ ଜିନିଷଯାକ। କିଛି ପ୍ରୋବ୍ଲେମ ନାହିଁ ହଁ କିଛି ଅସୁବିଧା ନାହିଁ ଆମର ଆପଣ ଖାଲି ଯଦି ଘରେ ଆସିକି ଦେଖା ଦେଖି ସବୁ କରେଇଦେବେ ଆଉ ହେଇଯିବ ନା କଣ ତ ଆପଣ ତମ ଜିନିଷ ସବୁ ପଳେଇବ।
ଆଚ୍ଛା ଆଚ୍ଛା ଆଛା ହଁ ଠିକ୍ ଠିକ୍ ଆଉ ସେଇ ଯୋଉ ଆପଣଙ୍କ ସେ ଯୋଉ ମାଳ ଅଞ୍ଚଳର ବହୁତ ବଡ ବଡ ଘାଟି ଗୁଡ଼ା ବି ଅଛି ସେଠି ମାନେ ଆପଣଙ୍କର ଅଞ୍ଚଳର ହିଁ ଗାଡ଼ି ବାଲା ହିଁ ଚଲୋଉଥିବେ ନା। କାରଣ ଆମ ଅଞ୍ଚଳର ଗାଡି ବାଲା ଚଲେଇ ଜାଣିବେନି ନା।
ସେମାନେ ଜାଣୁଛନ୍ତି କିନ୍ତୁ ଏତେ ଜାଣୁନାହାନ୍ତି କିନ୍ତୁ ଆମ ଅଞ୍ଚଳର ଲୋକମାନେ ଟିକେ ସବୁ ଜାଣୁଛନ୍ତି ସେମାନେ। ଅଭିଜ୍ଞତାଙ୍କ ଅଭିଜ୍ଞତା ଅଛି।
ଠିକ୍ ଠିକ୍ ଠିକ୍ କହିଲେ ବହୁତ ଅଭିଜ୍ଞତା ଅଛି ନିହାତି ଭାବରେ।
ହଁ ତ ସେ ଗାଡିରେ ଜିନିଷ ପଠାହବ ଆଉ ଆପଣ ଚିନ୍ତା କରନ୍ତୁନି ସେ ଗା ଗାଡି ପଇସା ଯାହାବି ଫାଇଦା ହିଁ ହବ ଆପଣଙ୍କୁ।
ଆଚ୍ଛା ଆଚ୍ଛା ଓ ସେଇଟା ବାଦ ବି ଆମକୁ ଫାଇଦା ହବ ଆପଣ କହୁଛନ୍ତି ନାଇଁ କି।
ଓ ଆ ଅ ଆ ଆପଣ କାଇଁ କିଣିବେ ଯଦି ଫାଇଦା ହବନି ଆପଣ କାଇଁ କିଣିବେ ଆମଠୁ।
ହଁ ହଁ ନାଇଁ ନାଇଁ ନିହାତି ନିହାତି ବନ୍ଧୁ ଆପଣ ଯଦି କହୁଛନ୍ତି ମୁଁ ନିଶ୍ଚିନ୍ତ ଭାବେ ଆପଣଙ୍କୁ ତ ଆପଣଙ୍କ ସହିତ ବହୁତ ନିବିଡ଼ ଆମର ସମ୍ପର୍କ ଅଛି ହଁ ନିହାତି ନିହାତି ଠିକ୍ ଠିକ୍।
ଶହେ ଦୁଇଶହଟା କୁକୁଡା ପଠାହବ ବୁଝିପାରୁଛନ୍ତି ତ ଏତିକି ଅଧିକ ପଠେଇଲେ ତ ଗୋଟେ ଗାଡିରେ ସବୁ ପଳେଇବ କୁକୁଡା
ଠିକ୍ ଠିକ୍
ପଳେଇବ ଓ ସେ ଆପଣ କଣ କରିବେ ତ ସେଇଟା ଆପଣ ବିକିଲେ ନା ସେ ଜିନିଷ ହେଇଯିବ।
ହଁ ଠିକ ଠିକ ଠିକ ଆଜ୍ଞା ଆଜ୍ଞା ଠିକ କହିଛନ୍ତି।
କ୍ଷତି ହେବନି କୁକୁଡ଼ା ମାନେ ମରିବେନି ଏବେ ଦେଖନ୍ତୁ ବିଦେଶୀ କୁକୁଡ଼ା ମାନେ ଯାଉଛନ୍ତି ଗାଡିରେ ଦେଖୁଥିବେ ଆପଣ।
ହଁ ହଁ ହଁ
ହଁ ସେମାନେ ମରିଯାଆନ୍ତି ଦେଖିଥିବେ କିନ୍ତୁ ଏମାନେ ମରିବେନି।
ହଁ କାରଣ ଦେଶୀ କୁକୁଡା ନା ହଁ ନିହାତି ଭାବେ ଠିକ୍ ଅଛି ବନ୍ଧୁ କଥା ହେଇକି ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ ପୁଣି ଥରେ ଆମେ ଏଇ ବାର୍ତ୍ତାଳାପଟି ଆଗକୁ ନେବା।
ହଉ ଠିକ୍ ଅଛି ମୋର ବି ଟିକେ କାମ ଅଛି ଆମେ ପରେ କଥା ହେବା ହଉ ହଉ। ହଉ ବନ୍ଧୁ ଠିକ୍ ଅଛି।
ହଁ ହଁ।